ହାଲୋ
ଓ
ହ୍ୟାଲୋ ହଁ ସୁବୁଚି ଶୁଣନ୍ତୁ।
ଅହ
ହ ଆସ, କାଲି ବୁଲିଯିବା ଆସ।
କଣ?
କାଲି ଆସେ ହେଲା।
ଭଭଣୀର ମ୍ୟାରେଜ କି ମୁଇଁ ନାଇଁ ଯାଇ ତମେ କହୁଛ ବୁଲି ଯିମା ଯେ ମୁଇଁ ଯିବି।
ହ ବୁଲିକି ଆଇଲାପରେ ଫଟୋଦେବି। ତାପରେ ତମେ କହିବ ପାଣି ବୁଝିପାରୁନ, ଏବେ କହିହେବନାହିଁ। ଆଜ୍ଞା। ଫର୍ମାଲିଟି ମେଣ୍ଟେନ କରୁନାହିଁ। ଫର୍ମାଲିଟି ମେଣ୍ଟେନ୍। କରୁନି, ଆଜି ସତରେ ଡାକ
କେନ୍ ଖୁସିରେ ବୁଲିଯିବାର ଅଛି।
ଏଇଟା ସେମିତି କିଛି କୌଣସି ପ୍ରକାରେ ଖୁସି ନାହିଁ। କାଲି ରବିବାରଟା ମୋତେ କିଏ ବିତ ଡାକିଲା।
ଓ ତମକୁ ବ୍ବ୍ରେକ୍ ମିଲିଯାଇଛି, ତମେ ବୁଲିଯିବ। ଦେଖ
ମନ୍ଦିର ଯିବା। ହାଲୋ ଶୁଣ, ଶୁଣ ତ।
ହ।
ରୋଷେଇ କଣ କରିଛୁ।
ହଁ।
ସେ କଣ କରିଥିବ?
କି କିଛି ନାହିଁ ଖାଏ ଆଜି।
ଆ ହଁ।
ହ।
ହୁଁ କଣ ସେ କରୁଛି। ହଁ ହଁ। ହ୍ୟାଲୋ।
ହାଲୋ।
ହ ବୋଉ କୁହ।
ଇଲାଇ।
ବ।
ହ। ଆଗ କିଏ କଲ କରିଥିଲେଜେ ବିଲକୁଲ ଶୁବୁନାଇଥିଲା। ଏ ମୋତେ ଡବଲ ଡବଲ କେନ୍ତେ ଶୁଭୁଛେ ବୋ।
ଡବଲ ଡବଲ ଶୁଭୂଚିନା, ଆକଚୁଆଲି ମୋର ନେଟୱର୍କ୍ ବୋଧେ। ପୁରବ।
ମିନି ନୁହେଁ ମୋର ଫାଇପଜି ଫୋନ।
ଆରେ ଏଠି ଫୋନ କଥା ନାଇଁ ମୋର ଖରାପ ଅଛି ଫୋନ। ହ୍ୟାଲୋ।
ହଁ।
ମୋର ହିଁ ଖରାପ ପଡିଚି ମୋର କାହାସହ ହଉନଥିଲା। ଆରେ ଆମେ ମୁଁ ଭାବୁଥିଲି କଣ କହୁଚ ମୁଁ ଗୋଟେ
ହ
କତ୍ୟ କଥାଟା ଭାବିଥିଲି ଯେ -ଯିବା ବୋଲି ଭାବୁଥିଲି ଭୋଜି ଏ
ବହୁ
ବୁ ଯ ବୋଲିୁଥିଲି ସେମାନଙ୍କୁ କୁହିଲାକୁ ସେମାନେ କହୁଛନ୍ତି କି ବ ଦଉ ପହିଲ ଆମେ ଯାଇ ପଡୁ
ହଁ ପରା।
ବରସିକ
ଆରେ ହଟ ମାନେ ତମେ କଣ ମାନେ ଆସ ପ୍ କର ମୁଁ କିବୁ
ହଉଦ
ଆଁ
ପଲପୂ ଶ କଣ
ପଳ ପଳଣି
ଓଉ କତ ବୋଲଛ
ହଲ
ମ ଗାୟପ ଗତ
ହ
ଓୁହ
କଣ କହିଲ ଶବୁଲେ ଏବ
ବ ତମେ ସମପତି ମ
ହ ପଣି କୋଉ ଦଉ ସେ କ ଯିବ ଲାଗି କିଏ ଯାଇପାରିବା
ଆରେ ଏ ତ ସେଖଥାଲେ ମୁଁ କ ମର ମଡି ଆସିବା କହିଲି ନା ହୁଁ ସେ ଯିବ ମଷରେ କହି ନାଇଁ ସ ମୁଁ ବୋଲି କ କ ଏବେ ଜିିବ
ଗାାର ତ ମୁଁ ଯାଇନ ପ ସେ ଲଗି ଡାକୁଚଛ ଯେ
ହଁ ଆସିଛି ଖଦ କିନ୍ତୁ ଯଉ
ହଉ
ତମକୁ ଡାକିଲି ଦେବ, ତମେ ଯଦି ନାଇଁ କହିବ, ମୁଁ ଆଉ କିଛି କରିପାରିବିନି।
ଆରେ ତ ଦାଟ ଆନ୍ଦୁରୁପ ହେ ତ
ଆଗରୁ ଡାକୁଛି, ସେଟା ତମକୁ ପ୍ରୋବ୍ଲେମ ହେଲା ନାଇଁ ଡାକିଲେ, ହେଟା ବି ତମରରା ପରମିକ ପରମିକ ନା ତ ତମର ପଟେ ବୁଲି ଆସିବୁ କା ହଉ
ହଁ
ତମର ପଟେ ବୁଲି ଅଛୁ ତମ ପାହାଡ ଉପରେ ମନ୍ଦିର ଦେଖେ। କଣାଟରେ ଗମଣ୍ଡା
ମୁବୁ ତୁ ମାନେ କହିହିବ ନାାଇ ଜାଣିବାର କବ
ଏବେ ମୁଁ ଆଉ କଣ କରିବି। ଆ, ରେଖା ମୁଣ୍ଡା
ହଁ।
ଆବ ରେଖା ମୁଣ୍ଡା। ଏଟା ପୁଣି ଦିଶେ ବାହାର ଉପରେ ବାହାର ଦେଖିବାପାଇଁ ଏ ଦି ଚାରି ଦିନ
ନା।
ମୋର କାଇଁ
ନା ଆମର ଗାଁ କଣ?
ତୋମର ଗାଁ ଲୋକ ହିଁ ସେ ମନ୍ଦିରକୁ ଯାଇଥିଲେ ସେଦିନ।
ଆମେ ଏଇ ଲୋକଙ୍କୁ ଆଉ ଆମ କାଁ କହିବୁ।
ବହୁତ ନା ତୋମର କଣ କରବ ପଶିଯିବ ତୋମର ବି।
ତୋମର ଜାଗାର କଣ ଫେମସ୍ କୁଅ? ମାନେ ମ-ପ୍ରସିଦ୍ଧ କୁହ ପର୍ବପର୍ବାଣୀ। ଖାଇବା ହୋ
ନାଇରେ କିଛି ବି ଫେମସ୍ ନାଇଁ।
ଆଜ୍ଞା। ତୋତେ ଶୁଭୁନାଇ କାଣ କେମତି, ହଁ ସତେ ଶୁଭୁ ନାଇ କି ତୋମେ କଣ କଉ ସେ ଯୋଉ କହୁଥିନିକି
ମୋତେ ଲାଗୁଚୁ ତୁମେ ଦୂରେ ଦୂରେ ହେଇକି କଥା ହଉଚନ୍ତି।
କାଇଁ କହିବି। କାନ୍ହ ପାଖରେ ରଖିଚି।
ନା
ତ ମୋବାଇଲ୍ କେନ୍ ପ୍ରବ୍ଲେମ୍ ରହୁଚି ତ ନେଟୱାର୍ ତୋମ ଟା ମୋବାଇଲ୍ ଖରାପ। ଲୋକ ଖରାପ, ଜାଗା ଖରାପ। କେମ ଲୋକ
ବେଟର୍ ନେଟୱାର୍କ ପାଉଚି ନା।
ହଁ, ହଁ, ଜାଣିଛି ଏ ସେଥିପାଇଁ ତ ଶୁଭୁ ନାହିଁ ତୋମ କଥା।
ଏରିଆ ଖରାପ, ତୋମର ନେଟୱାର୍କ ଖରାପ।
ମୁଁ ତ ଦିନ ଯାକ ମୁଁ ପଚାଶ କଲ୍ ଆଟେଣ୍ଡ କରୁଚି। ମୁଁ ପଚାଶ ଟା କଲ୍ ଉଠଉଚି।
ନର୍ମାଲ କଣ ସେଟା?
କାହାକୁ ବି ମତେ ଲାଗୁନି
ମୋ ଏରିଆ ତୁ
ହୁଁ। ଖରା ଏ ଖରା
ଭଲ।
ହଁ। ତମେ ଟା କିଛି ଠିକ କରୁନ ହେଲା।
ଭଳ କୋଲିି କି?
ହଁ।
ଲୋକ ଦେଖିକି ଯାଉଛ।
ମୁଁ କିମି ଦିନ
ହଁ ତମକୁ ବି ଏମତି କଣ ଶୁଭୁଛି କି ଆଉ। ତମେ ତ
ଓକେ। ହୁଁ। ଆ ହଉ।